ହ୍ୟାଲୋ।
ହ୍ୟାଲୋ।
ହଁଅ-ଅ-ଅ କୁହ।
କହୁନାହାନ୍ତି।
ଆଉ କୁଆଡେ ସବୁ ଯିବା ପାଇଁ ଅଛି ଖେଳକୁ ମାନେ ଛାଡିଦେଇ ଖେଳ ଜାଗା ଛାଡିଦେଲେ ଆଉ କୁଆଡେ ସବୁ ଯିବା ପାଇଁ ଅଛି ଇଚ୍ଛା?
ଆଉ ତ କେଦାରନାଥ ଯିବାର ଅଛି।
ସେଇଟା ମୁଁ ଏଇନା କହିଥାନ୍ତି ତମେ ଯେତେବେଳେ ମତେ ଫାଷ୍ଟ୍ କହିଲ ମୁଁ ଖେଳ ଦେ ଖେଳ ମାନେ ଯିବି ଦେଖିବା ପାଇଁ ସେଇଟା ମୁଁ ଭାବିଲି ନାଇଁ ତମେ ବୋଧେ କେଦାରନାଥ କହିବ କିନ୍ତୁ ତମେ ଏଇଟା କହିଦେଲ। ମୋର ତ ବହୁତ ଜାଗା ଇଚ୍ଛା ଅଛି ଯିବା ପାଇଁ। ହୁଁ। ମୋର ତ ବହୁତ ଅଛି କେ‌ ମୋର ଟୋଟାଲ ଚାରିଧାମ ହିଁ ଅଛି ଯିବା ପାଇଁ ବହୁତ ଇଚ୍ଛା ହାଁହାଁ।
ହ
ହେଲା ସତରେ ବହୁତ ଇଚ୍ଛା ଅଛି ଚାରି ଯିବାର ଇଚ୍ଛା ଅଛି କେଦାରନାଥ ଯିବାର ଇଛା ଅଛି ବହୁତ ଇଛା ଅଛି ତ। ଆ ବେଶୀ ବେଶୀ ଭଲ ଲାଗେ ଯାଇନି ତ ବଟ୍ ଇଛା ଅଛି ଆମର ଯିବା ପାଇଁ ତ ବହୁତ ଇଛା ଅଛି। ବଦ୍ରିନାଥ ଯିବା ପାଇଁ ଇଚ୍ଛା ଅଛି। ଆଉ ଆମର ଉଁ ରାମେଶ୍ଵର ସବୁ ଆଡକୁ ଅଯୋଧ୍ୟା ଟିକେ ଯାଇନି ସେଠିକି ଯିବା ପାଇଁ ଇଚ୍ଛା ଅଛି। କାଶ୍ମୀର ଯିବାକୁ ଇଚ୍ଛା ଅଛି।
ହୁଁ ଘର ଫେରେ ଆଉ
ହଁ ବହୁତ ଇଚ୍ଛା ଅଛି ଯିବା ପାଇଁ। ହେଲା ଠାକୁରଙ୍କ ସ୍ଥାନ ପରେ ହଁ, ନାଁ ସେ ଜାଗା ସବୁ ଟିକେ ଭଲ ବୁଝି ପାରୁନା ସେ ଜାଗାକୁ ସିନା ଗଲେ ଫଟୋ ଫ ଫଟ ଟିକେ ଉଠା ହବ ଟିକେ ରିଲସ୍ ଫିଲସ୍ ହବ।
ହୁଁ ସେଇଥିପାଇଁ ଯାଅ ଏମିତି ଆଉ
ହଁ ତାପରେ ସେ ସବୁ ଜାଗା ତ ଭଲ ଲାଗେ ତାପରେ ମୋର ଟିକେ ପାହା ଡ ଝରଣା ପୁରା ଶାନ୍ତ ସରଳ ଜାଗାକୁ ଯିବାକୁ ବହୁତ ଇଚ୍ଛା। ମାନେ ଖାଲି ଯୋଉଠିିକି ଖାଲି ଶାନ୍ତି ଲାଗୁଥିବ, ନା ନା ସେଠି ସେ ସେଠି ହଁ-ହଁ-ହଁ ହଁ ସେଠି ହଁ ସେଟା ତ ଭଲ ଲାଗିବ ବାକି ସେଠି ଟିକେ ଶାନ୍ତି ବି ଲାଗିବ ମାନେ ଜୀବନଟା ଭଲ ଲାଗିବ।
ହଁ।
ପୁରା ସବୁଠୁ ମାନେ ଦୂରରେ ରହିକି ସେ ଜାଗା ରେ ମାନେ କେହି ନଥିବେ। ଖାଲି ପାହାଡ ଝରଣା ଥିବ। ବାସ୍ ଗୋଟେ ଛୋଟ ଗାଁ ଗହଳି ଥିବ ଭଲ ଲାଗେ ସେମିତି କ ଜାଗା କୁ ଯିବା ପାଇଁ ବୋହୁତ୍ ଇଚ୍ଛା ଆ ହଁ। ଦେଖାଯାଉ ଜୀବନରେ ସବୁ କିଛି ତ ବହୁତ ଇଚ୍ଛା ଅଛି। ଏ ନା ନା ମୋର ସେ ସବୁ ପସନ୍ଦ ନୁହ ମୁଁ ଗେମ ଖେଳେନି ମୁଁ ସେ ଲୁଡୁ ଟିକେ ଟିକେ ଖେଳେନି ମୋର ପା କହିଲି ଖାଇବି ପିଇବି ଶୋଇବି।
ମାନେ ଖାଇ ପିଇ ସୁଅ ମାନେ
ଆଉ କିଛି ପସନ୍ଦ ନାହିଁ। ଫୋନ ଆ ଫୋନ ଟା ନ ଦେଖିଲେ ହବ କ ମାନେ ବୁଝି ପାରିଲନି କଥାଟା ଖାଇବି ପିଇବି ମୋବାଇଲ ଟା ଧରିକି ପଡି ଯିବି ସଇଲା ହେଁ ହେଁ ହେଁ।
ହଁ।
ଆ ଖାଇବା ଯଦି। ଆ ଇଚ୍ଛା ହେଲା କେତେବେଳେ କେମିତି ନିଜେ ଟିକେ ଟିକେ ଭଲ ଉଁ ଭଲ ଲାଗେ କରିବା ପାଇଁ କରିଦେବି ଟିକେ ଚିକେନ ଫିକେନ୍ ହେଲା। ନନ୍ ଭେଜ ଆଇଟମ ଟିକେ କରିବା ପାଇଁ ବେଶୀ ଭଲ ଲାଗେ ଆଉ। ଭେଜ ଭଲ ଲାଗେ କିନ୍ତୁ ଏତେ ଟା ଭେଜ ଭଲ ଲାଗେ ନା ବେଶୀ ନନ୍ ଭେଜ ଆଇଟମ କରିବା ପାଇଁ ଭଲ ଲାଗେ। କରିବି କରିବି ଖାଇବି।
ଓ ହୋ।
ଆମର ବଡ ବଡ ଚୁଙ୍ଗୁଡି ଇ କଙ୍କଡା ହଁ ଏଇ ସବୁ ଖାଇବା ପାଇଁ ଭଲ ଲାଗେ। ତମକୁ ଭଲ ଲାଗେନି ଚୁଙ୍ଗୁଡି?
ମତେ କେବଳ ଉଁ ଚିକେନେ, ଅଣ୍ଡା, ମଟନ, ମାଛ ଏତିକି ଆଉ କିଛି ଭଲ ଲାଗେନି।
ଆଚ୍ଛା। ନା ମୁଁ ମାଛ ମତେ ଭଲ ଲାଗେ ନା ମଟନ ବି ଖାଏ କିନ୍ତୁ ଏ
ମାଛ ମାନେ ବଡ ମାଛ ଛୋଟ ଛୋଟ ମାଛ ମୁଁ ଖାଏନି।
ନା ନା ମୁଁ ବଡ କଣ ଛୋଟ ମତେ ଏତେ ମାଛ ଟିକେ ଏତେ ମତେ ଭଲ ଲାଗେନି। ଆଉ ମୋର ଚିକେନ, ଅଣ୍ଡା ଆଉ ଶୁଖୁଆ, ଚୁଙ୍ଗୁଡି। ଖଙ୍କଡା ଏଇ ସବୁ। ନା ନା ଶୁଖୁଆରେ ବି ମୋର ବହୁତ କିଛି ଶୁଖୁଆ ଅଛି ତା ଭିତରେ ମାନେ ବହୁତ କିଛି ଖାଏନି ସେମିତି। ଅଁ ଗୋଟେ ଦିଟା ସେମିତି ଖାଏ ଆଉ ମାଛରେ ସେମିତି ପୁରା ଟିକି ଟିକି ଚୁନା ମାଛ ଯୋଉ ପୁରା ଟିକି ଟିକି ଚୁନା। ସେ ସବୁ ଭଲ ପାଏ ଆଉ ବେଶୀ ବି ମାଛରେ ବି ବହୁତ ମାଛ ମୁଁ ପ୍ରାୟେ ଖାଏନି। ଆଉ ରୋହି, ଭାକୁର ଭିତରେ ସେଇ ଦିଟା ଟିକେ ଟିକେ ଖାଇବିନ ତାକୁ ବି ଭଲରେ ବି ଖାଏନି। ଚିକେନ ଟିକେ ମୋର ଟିକେ ବେଶୀ ମାନେ ଭଲ ଲାଗେ ଆଉ ଉଁ।
ଘରେ ହେଇଥିବ ତାପରେ କଣ କରିବ?
ଘରେ ଥିଲେ ମୋର ଅଲଗା ଆଣେ ଯଦି ଘରେ ମୁଁ ଯୋଉ ମାଛ ନ ଖାଏ ଯଦି ହେଇଥାଏ ତାହେଲେ ମୋର ଅଲଗା ଜିନିଷ ନେଇ ଆସେ ଚି କେନ ନେଇଆସିବି ନହେଲେ ମୋ ପାଇଁ ମୁଁ ଅଣ୍ଡା ନେଆଇସିବି ନହେଲେ ବିରିୟାନୀ। ନେଇ ଆସିବି ମାର୍କେଟ ରୁ। ଏମିତି ମୁଁ ନିଏ କରିଦିଏ ଆଉ କିନ୍ତୁ ମୁଁ ଖାଏନି ଘିଅ ବି ଖାଏନି ବହୁତ ଜିନିଷ ପନିପରିବାରେ ବି ବହୁତ ଜିନିଷ ଖାଏନି। ଏମିତି ସବୁ ଆଉ ଆଉ ତମେ କଣ ସବୁ ପନିପରିବାରେ ଖାଅ?
କଣ କହିଲେ?
ସେମିତି ପନିପରିବାରେ ସବୁ ଖାଅନା କିଛି ଖାଅନି?
ପନିପରିବାରେ ମୁଁ କିଛି ଖାଏନି ଖାଲି ଡାଲମା ହେଇଥିଲେ ଖାଲି ଆଳୁ ଖାଏ। ନହେଲେ ନାଇ ଆଉ ସବୁ ଥୁଆ ହେଇଥିବ ସବୁ ସାଇଡରେ।
ମୋ ପରିକା ମୁଁ ମୁଁ ଖାଏ ବାକି ତମେ ଯୋଉ କହିଲ ଡାଲମାରେ ସବୁ। ଓହୋ ଆଡେ ଦେଇକି ଆଳୁ ଖାଅ? ମୁଁ ଆଳୁକୁ ଆଡେଇ ଦେଇକି ଆଳୁ ଖାଏ ବଟ୍ ଡାଲମାରୁ ଆଳୁକୁ ଆଡେଇ ଦିଏ ଆଉ ସବୁ ଜିନିଷ ଖାଏ। ମୁଁ ଖାଇକି ଆସିଥିବି ମୋର ଆଳୁ ଗୁଡ଼ା ଥୁଆହେଇଥିବ ଆରେ ଆଳୁ ଗୁଡା କିଏ ଖାଇବ ମୁଁ ତମେ ଖାଇବ। ଆଳୁ ସବୁ ଆଡେଇକି ଥୋଇଦେଇ ଆସିଥିମି। ହୁଁ ନା ମୋର ଆଉ ସବୁ ଖାଇଦେମି ଆଳୁ ଛାଡିଦେବା ଏ କଖାରୁ ମୁଁ ଖାଏ ନା କଖାରୁ ହେଇଥିବ କି ଅମୃତଭଣ୍ଡା ଏଗୁଡା ସବୁ କାଢ଼ି ଦେବି ଟୋଟାଲ ଖାଇବିନି ଗାଜର। ବିଟ୍ ଏସବୁ ଟୋଟାଲ ଖାଏନି ଏଗୁଡାକୁ ସବୁ ସାଇଟ୍ କରିଦେବି। ଡାଲମାର କେବଳ ବାଛିିକି ଖାଇବି କୋବି କଦଳୀ ନାଇଁ ନାଇଁ ମୁଁ ଖାଇ କୋବି ଖାଇବି କଦଳୀ ଖାଇବି ମାଟି ଆଳୁ ଥିବ ଯଦି ଖାଇବି। ଛୁଇଁ ପୁଇଁ ଖାଇବି ଆଉ ସବୁ ପନିପରିବାକୁ ସବୁ ଆଡ଼େଇଦେମି। ଆଉ ତ ଭଲ ଲାଗିବ ନା ଆଉ ଖାଇବି କଣ।
ଯୋଉଟା ଭଲ ଲାଗିବ ସେଟା ଖାଇବ ନା ଆଉ।
ହଁ ଯୋଉଟା ଭଲ ଲାଗିବ ତାକୁ ଖାଇବାର ଅଛି। ଏବେ ଏଇତ ଆମର ଗୋଟେ ଝିଅ ପିଲାଙ୍କର ଗୋଟେ ଜୀବନ ଆଉ ଘରେ ରହିବା ଏତେ ନନ ଭେଜ ଖା ନା ଆମ ଘରେ ତ କୋହୁଚନ୍ତି ଚିକେନ ଅଣ୍ଡା ଖାଆ ନା। ଆମ ଘରେ କହିବେ ଚିକେନ ଅଣ୍ଡା ଖାଆନା ମୁଁ କହିବି ଯାଅନା ମୁଁ ଖାଇବି।
ତ କୁହନ୍ତି ଆମେ ଖାଲି ମୁଁ ବାହାରକୁ ଯାଉଚି ହେରି ବେଲିକି ଆମ ଘରେ ମୁଁ କାହା କିଛି କୁହେନି।
ହୁଁ।
ଖେଳା ଖେଳି କି ମୋ ଘରେ କେହି ଜାଣିପାରୁନାହାନ୍ତି।
ହୁଁଁ ତମ ଘରେ ବି ସେଇଆ? ଜାଣିପାରୁନାହାନ୍ତି ଆମର ସେଇ ଚିକେନ୍ ଟା ଉପରେ ଆମର କେତେ ଦୁର୍ବଳତା ଅଛି।
ହୁଁ।
ଆମର ମଝିରେ ଗୋଟେ ରିଲ୍ସ ଭାଇରାଲ ହେଇନଥିଲା। କଣ ତୁ କଣ ଖାଇବୁ ନା ମୁଁ ଚିକେନ ଖାଇବି।
ଖିଚ ନା ଦେଖିନା।
ଉଁ ହଁ ଦେଖିଛି।
ହୁଁ ମତେ ବୋହୁତ ଭଲ ଲାଗିଲା ମୁଁ କହିନି ଏଟା ସବୁ ଝିଅ ମାନଙ୍କ ପାଇଁ ବଢିଆ ଗୋଟେ ହେଇଚି।
ଇନଷ୍ଟାରେ ତାହେଲେ ଫେମସ ତାହେଲେ।
ମୁଁ ଟୋଟାଲ ନୁହେଁ।
କେତେ କଁ ଫଲୋସ୍ ଅଛି।
ସେମିତି ନାହିଁ ବିଶେଷ ନାହିଁ। ସେମିତି ବିଶେଷ ହେଇନି। ହୋଉ ହେଇନି ତ ଏଯାଏଁ ହୋଉ ହୋଉ ଆଉ ତମର କେତେ କଣ ଅଛି?
ମୋର ସେମିତି ନାଇଁ ହେଇ ୱାନକେ ରେ ପଡିଛି।
ଆଉ କଣ ଭଲ ଆଉ। ଯିବ ଯିବ ତମର କ୍ରିକେଟ ର ଖାଲି କରୁଚ ଆଉ ସବୁ କଲେ ବି ହେଇଯିବ।
ଆଉ ସବୁ ପାଇଁ ପା ମୁଁ ସେଇଠି ରଖିନି ଖାଲି କ୍ରିକେଟେ ଆଉ ଯା ଫଟ ଫଟ ଏନ୍ତୀ ଉଠେଇକି ଷ୍ଟୋରୀ ଯୋଉ ମେନ୍ ପୋଷ୍ଟ ଫୋଷ୍ଟ କରୁ ସେତିକି ନହେଲେ ନାହିଁ।
ଆଚ୍ଛା ତମକୁ କଣ ବେଶୀ ପଢ଼ିବାକୁ ଭଲ ଲାଗେ ନା ଖେଳିବାକୁ?
କଁ କହିଲେ?
ମୁଁ କହିନି ବେଶୀ ପଢ଼ିବା ପାଇଁ ଭଲ ଲାଗେ ନା ବେଶୀ ଖେଳିବା ପାଇଁ ଭଲ ଲାଗେ?
ପଢ଼ିବାଟା ତ ସାଇଟ୍ ରେ।
ଆଚ୍ଛା। ମତେ ଖାଲି ସବୁବେଳେ ଖାଇଦେବି ପିଇଦେବି କେମିତି କଣ ଏ ମୋବାଇଲ ଖଣ୍ଡେ ଧରିକି ପଡିଯିବୁ ଶୋଇଯି ବି ବାସ୍‌ କିଛି ନାଇଁ ଖାଲି ସେଥିରେ ରିଲସ ଦେଖ ଇଏ ଦେଖ ସିଏ ଦେଖ ଏମିତି। ଏମିତିରେ ଏମିତିରେ ଟାଇମ୍ ଗୁଡା
ଡାଟା ସରୁ ନାଇଁ?
ଅନଲିମିଟେଡ ସରିବ ନାହିଁ।
ଡାଟା ସରୁ ନାଇଁ?
ନା ପୁରା ଅନଲିମିଟେଡ।
କଣ ଫାଇଭି ଜି ଫାଇଭି ଜି ଚାଲିଚି ସିଆଡେ?
ହଁ ମୋର ଅନଲିମିଟେଡ ମୋର ଡା ହେ ଟୋଟାଲ ସରୁନି ମୁଁ ଏଠି ହଟସ୍ପଟ ଦେଇ ଦେଇ ଦେଇ ଲୋକଙ୍କର ମୁଁ ଦେଇ ଚାଲିଚି କିନ୍ତୁ ମୋର ସରୁନି। ତମେ ନବ ଯଦି ପଳେଇ ଆସ।
ମୋ ଦରକାର ମୋର ପା ସରିଯାଉ ଚାରିଟା ବେଳକୁ ସରିଯାଉଚି।
ଆଚ୍ଛା ମୁଁ ସେଇ କଥା କ ତମେ ନବ ଯଦି ପଳେଇ ଆସ ମୋର ଟିକେ ଅନଲିମିଟେଡ ଡାଟା ଖାଲି ଚାଲିଚି ଆଉ। ଆ ଏମିତି ଚାଲିଲେ କିଏ ନ ଦେଖିବ। ଆଗୁରୁ ଦେଖୁଥିଲି ସରିଯାଉଥିଲା ବୋହୁତ କଣ୍ଟ୍ରୋଲରେ ଦେ ଦେଖୁଥିଲି ବୋହତ୍‌ କଷ୍ଟ କରି ମାନେ ମୋବାଇଲ କମ୍ ୟୁଜ କରୁଥିଲି ଏବେ ଆ ଯେତେବେଳେ ଦେଖିଲି ମୋର ଅନଲିମିଟେଡ ମୋର ସରୁ ଉଁ ମାନେ ଆଉ କାଇଁ ସାରିମି ଚାଲୁ
ହୁଁ।
ଚାଲିବ। ଏମିତି ସବୁ ଆଉ ତାପରେ ଆମ ଘରେ ବି ଛୋଟ ଛୋଟ ଛୁଆ ଦି ଜଣ ଅଛନ୍ତି। ସିଏ ବି ଦେଖୁଚନ୍ତି ତାଙ୍କୁ ସିଏ ବି ଦେଖୁଚନ୍ତି ସବୁ ଦେଖ କେତେ ଦେଖିବା କଥା।
ଆଉ କୋଉଠି ପଢାପଢି କରୁଚନ୍?
ଉଁ।
କୋଉଠି ପଢାପଢି କରୁଚନ୍ତି?
ମୁଁ ମୁଁ ଆମର ଏ କଟକରେ।
ଓହୋ।
ଆଜି ଭାଉଜ ତାଙ୍କର ରୋଷେଇ କରୁଚନ୍ତି। ମୁଁ ଏଇ ବସିଚି। ଆଉ ଟିକେ ନନ୍‌ଭେଜ ବାରି ହେଇଥିଲେ ତାହେଲେ ମୁଁ ଟିକେ ଯାଇ କଣ ଟିକେ ଯୋଗଦାନ ଦେଇ ଦେଇଥାନ୍ତି ଆଉ। ନନ୍‌ଭେଜ ତ ନାହିଁ ଆଉ କଣ କରିବା। ନନ୍‌ଭେଜ ବାରି ନଥିଲେ ବି ସେମତି କିଛି ନାହିଁ ଆଣିକି ଖାଇ ହବ ଯେ ଏ ଘରେ ବୋହୁତ୍‌ ଲୋକ ଖାଆନ୍ତିନି ବୋହୁତ ଲୋକ ଖାଆନ୍ତି। ସେ ପ୍ରୋବ୍ଲେମ ଆଉ।
ହୁଁ ଉଁ।
ନେଲା, ଆଉ ତମ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ।
ଆଚ୍ଛା।
ଆଉ ତମ ଘରେ?
ରଖୁଚି।